ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭୁଛି ମୋ କଥା।
ହଁ।
ହଁ, ଆପଣ କୋଉଠୁ କହୁଛନ୍ତି?
ଢେଙ୍କାନାଳରୁ।
ଓହୋ! ମୁଁ ଭୁବନେଶ୍ୱରରୁ କହୁଛି।
ଆପଣ ନାଁ କଣ ଯେ?
ମୋ ନାଁ ମୋ ନାଁ ଇପ୍ସିତା।
ମୋ ନାଁ ବି ଇପ୍ସିତା।
ହଁ, ପୁରା ନା ଟା କଣ?
ଇପ୍ସିତା ନାୟକ।
ଓହୋ! ମୋ ନାଁ ଇପ୍ସିତା ଦାସ। ତମେ କଣ ପଢୁଛ?
ହଁ ପ୍ଲସ୍ ଥ୍ରୀ କରୁଛି।
ପ୍ଲସ୍ ଥ୍ରୀ?
ଆଜ୍ଞା।
ଏ ମୁଁ କଣ ଯାହା ସହିତ କଥା ହଉଛି ସମସ୍ତେ ସେ ପ୍ଲସ୍ ଥ୍ରୀ ପଢ଼ୁଛନ୍ତି।
ମୁଁ ମ୍ୟାରେଜ କରିଛି ପ୍ଲସ୍ ଥ୍ରୀ କରୁଛି।
କଣ କଣ?
ମ୍ୟାରେଜ କରିଛି ମାନେ ପ୍ଲସ୍ ତା ସହିତ ପ୍ଲସ୍ ଥ୍ରୀ କରୁଛି ଆଉ।
ଆଚ୍ଛା ଆଚ୍ଛା ମାରେଜ କରିଛି, ମୁଁ ବି ମ୍ୟାରେଜ କରିଛି।
ସତରେ ନା କଣ?
ହଁ ସତରେ।
କେତେ ଏଯ ଆପଣଙ୍କର ଯେ?
ମତେ ଏଇ ନା
ହ୍ୟାଲୋ। ହ୍ୟାଲୋ। ଭଏସ କିଛି ଶୁଭା ଯାଉନି। ହ୍ୟାଲୋ। ହେଲୋ।